ଓ କଟରି କେମତି ଅଛ?
ଭଲ ଅଛି।
ଆଉ କଣ କରୁଥିଲୁ?
ଏଇ ବସିଛି କମ୍ପାନୀର।
କମ୍ପାନୀ ରେ ବସଛୁ କାଇଁ ଆଜି ଖାଇବାକୁ ଯାଇନୁ କି?
ହଁ ଖାଇକି ଆସି ସାଇଲିଣି।
ହଁ, ହଁ ଆଉ କଣ ଖାଇଲୁ? ଆଜି ମାଉସୀ କଣ କରିଥିଲେ ରୋଷେଇ?
ଆଜି ଅରୁଆ ଭାତ ଡାଲମା ଖଟ ଆ, ଖଟା ତ ହେଇନଥିବ ଇଏ ଶାଗ ଭଜା ଆଉ। ଆଜି ଶନିିବର ନା। ଅରୁଆ।
ଆଉ ଭାଇ ଭାଉଜ ବ୍ୟାଙ୍କ୍ ପଳେଇଛନ୍ତି?
ଛୁଟି ଅଛି ଫୋର୍ ସଟର ଡେ ଆଜି।
ଓହୋ! ଆଉ ଦହିବରା ଖିଆ ହେଇଛି ନା ନାଇଁ?
ହଁ ମୁଁ ସକାଳୁ ଖାଇଥିଲି। ତାପରେ ଭାଇ ପାଇଁ ନେଇକି ଆସିଥିଲି ଆଉ।
ହୁଁ, ହୁଁ। ଆଉ ଏଇ ଉଁ, ଯେ ଆଜି କୁଆଡେ ବୁଲାବୁଲି ଯିବାର ଅଛି କି?
ନାଇଁ ନାଇଁ କଣ ହେଲା କି?
ନାଇଁ ମୁଁ ଭାବିଥିଲି ଯାଇଥାନ୍ତି। ତୋମ କମ୍ପାନୀରେ କଣ କାମ ଚାଲିଛି ଆଉ ଟିକେ ଦେଖିଥାନ୍ତି ଭାବୁଥିଲି। କଣ କୋଉ କ-ଉପରେ କାମ ତୋମର ଚାଲିଛି କମ୍ପାନୀରେ?
ସେଇ ତ ଫିନାଇଲ ହଉଛି। ତାପରେ ଆମର ଗୋଟେ ଅଛି କୋଉଟା ଆରୁ ଆ ବ୍ଲିଚିଙ୍ଗ ହଉଛି। ଏସିଡ ହଉଛି। ତାପରେ ହଉଛି ବ୍ଲାକ୍ ଫିନାଇଲ୍ ହଉଛି।
ମାନେ ଏଇ ସବୁ ଜିନିଷ ହଉଚି ଯୋଉ ଆମର ସ୍କୁଲ୍ ହଉ କି ଇଏ କଲେଜ୍ ହଉ ଏ ହସ୍ପିଟାଲ୍ ଏଇ ସବୁ ଜାଗାରେ ଆମର ବଣ୍ଟନ କରାଯାଉଛି ବୋଧେ।
ହଁ ସେଇଟା ବି ବେଳେ ବେଳେ ଆସେ ଏଇ କୋରୋନା ଟାଇମ୍ ରେ ଆସିଥିଲା। ଯେତେବେଳେ ଇଏ ହଉଥୁଲା ସେ ଗୋଟେ ଗୋଟେ ସବୁ ସିଷ୍ଟମ ନେଇ ନେଇଥିଲେ। ସେମାନେ ସବୁ ପାଖାପାଖି ଗମେଣ୍ଟ ର ଗୋଟେ ଟେଣ୍ଡର୍ ଆସିଥିଲା। ତ ମୋତେ ଡାଇରେକ୍ଟ ମିଳିନଥିଲା ଜଣକ ଥ୍ରରେ ମିଳିଥି ଲା, ତ ସେମାନେ ଆସିଥିଲେ ଅର୍ଡର ଦେଇଥିଲେ। ଆଉ ସେଇ ଟାଇମ୍ ରେ ବି ଭଲ ସେଲ୍ ହେଇଥିଲା। ତାପରେ ସେମିତି ଆସୁଚି କେତେବେଳେ ସେ ତ ରେଜିଷ୍ଟର ହେଇଛି ଯେହେତୁ ଯେତେବେଳେ ଯାହା ସେ ଇନଫରମେସନ ଆସିଲେ। ସେ ଅନୁସାରେ ଯାଏ ଆଉ ଜଣେ ବି ସେ ନିଅନ୍ତି ସ୍କୁଲକୁ ପରିମଳ ଯୋଉ ତାଙ୍କର ଯୋଉ ସିଷ୍ଟମ ଅଛି। ସେମାନେ ଯୋଉ ଟେଣ୍ଡର ଛୋଟ ଛୋଟ ଟେଣ୍ଡର ନିଅନ୍ତି ସେମାନେ ବି ମତେ କଣ୍ଟାକ୍ଟ କରିକି ନେଇକି ଯାଆନ୍ତି ନାଇ
ହୁଁ ଯଦି ଏମିତି ହୋଉଚି ଯଦି କୋରୋନା ଟାଇମ ରେ ଏମିତି ହେଲା। କି ଆମେ ଲୋକଙ୍କ ସାଙ୍ଗେରେ ମିଶାମିଶି ହେଇ ପାରିଲେନି କି ଆମର କାମ ବିଜନେସ୍ ଯୋଉ ମାନେ କରୁଥିବେ ତାଙ୍କ କାମ ବି ବନ୍ଦ୍ ହେଇ ଯାଇଥିଲା। କିନ୍ତୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟା ହୋଉଚି ସବୁଠୁ ଭଲ ପ୍ଲାଟଫର୍ମ। ଯୋଉଥିରେ କି ଆମେ ଲୋକମାନଙ୍କୁ ଆମର ଯୋଉ କାମ ଯୋଉଟା କରୁଚୁ ସେଇଟା ଆମେ ଦେଖେଇ ପାରିବା କି ହଁ ଆମେ ଏଇ ଜିନିଷ ସେଟା କରୁୁଚୁ ଆମ ଠାରୁ ନିଅନ୍ତୁ, ତ ସୋସିଆଲ୍ ମିଡିଆ ରେ ତମର ସମିତି କି? କିଛି ଅଛି ରଖିଚ କିଛି?
ସୋସିଆଲ୍ ମିଡିଆ ସେମତି କିଛି କରିନି, ତାପରେ କିନ୍ତୁ ଗୋଟେ ଭିଜିଟିଂ କାର୍ଡ କରିଥିଲି।
ସେଟା ଏମତି ଜଷ୍ଟ ପକେଇଥିଲି ତାପରେ ଗୋଟେ ତାପରେ କଣ ସେଟା ଥିଲା ଇଣ୍ଡିଆ ଇଣ୍ଡିଆ ମ୍ୟାଚ୍ କଣ୍ଟାକ୍ଟ କରିଥିଲା ମୁଁ ଦେଖିଲା ବେଳୁ ତା ଠୁ ସେ ମନୁକୁ ମନ ଦେଖିଲା ବେଳକୁ ମତେ ଆସାଇନ୍ କରି ଦେଇଚନ୍ତି ମୁଁ ତାପରେ ସେଠୁ ଇଏ ବାର ବାର ସିଷ୍ଟମଟିକରେ ଫୋନ ଆସିଲାନି ମୁଁ ତ ତାକୁ ସେଥିରୁ ଓରିଗଲି।
ଓହୋ ଆଚ୍ଛା। ତାପରେ ତମର ଯୋଉ କମ୍ପାନୀରେ ଯୋଉ ଗୋଟେ ତାରପୋଲିନ୍ ଗୋଟେ କଣ ହୋଉଥିଲା ସେଇଟା ପୁଣି କେମିତି ହୋଉଚି ଆଉ କଣ କଣ ସବୁ ସାମଗ୍ରୀ ବ୍ୟବହାର କରି ହୋଉଚି ମତେ ତା ଉପରେ ଟିକେ
ସେଇଟା ତା ପଲିନ୍ ନା ହୋଉଚି ସେଟା କଣ ନା ସେଟା ହୋଉଚି ଇଏ ସେଟା ହୋଉଚି ଆସ୍ପାଟ୍ କହନ୍ତି। ସେଇଟା ହୋଉଚି ପିଚୁ ପାଲ ଯୋଉଟା ଆମର ଆଜବେଷ୍ଟଟ୍ ପରିକା ସବୁ ଇଏ ପଡ଼େ। ସେଟା କୁ କଣ କହନ୍ତି ଆଜବେଷ୍ଟସ ଆଜବେଷ୍ଟସ ଉପରେ
ହଁ ଆଜବେଷ୍ଟ ଉପରେ ପିଚୁ ପଡିବ।
ହଁ ସେ ଆଜବେଷ୍ଟ ପରେ ସେଟା ପିଚୁ ଗୋଟେ ଅଠା ତିଆରି ହୁଏ, ସେଟା ପଢି ସାରିଲା ପରେ ସେଇଟା ଆସେ। ପଲଟା ପଡେ। ଏଗୁଡାକ ଆମର ଯୋଉଡା ଏଇ ଆଜବେଷ୍ଟ୍ ରେ ସବୁ କଣା ଫଣା ହେଇ ଯାଇଥାଏ। ତ ତାକୁ କରିବା ପାଇଁ ସେଟା ପକାନ୍ତି ତ ସେଟାର ତ କିଛି ମାନୁଫେଚନ ସିସ୍ ତ ନାଇଁ ସେଟା ହୋଉଚି? ମୁଁ କଣ କରେ ନା, ସେଇଟା ଡାରେକ୍ଟ ପଚେସ୍ କରେ। କୋଲକତା ରୁ ଡାରେକ୍ଟ ପଚେସ୍ ହୁଏ। ତାପରେ ଏଠି ସବୁ ଦୋକାନ ଯୋଉ ଅଛନ୍ତି ହାର୍ଡୱାର୍କ ଦୋକାନ ସେମାନଙ୍କୁ ଦେଇ ଦିଏ ହେରା ସିଜନାରୀ ବେପାର ଏଇଟା ଏଇଟା ବର୍ଷ ସାରା ଚାଲୁନଥାଏ। ଏଇ ଜଷ୍ଟ୍ ବର୍ଷା ଦିନ ପୂର୍ବରୁ ଆଉ ବର୍ଷା ଦିନ ଭିତରେ ଯେତିକି ଯାହା ସେଲ୍ ହୁଏ। ଏ ବର୍ଷ ସାରା ସେଲିଙ୍ଗ ନଥାଏ ଏଥିରେ।
ଓଃ ହୋ। ହଁ ସେଇଟା ବି ନା ସେମିତିରେ ଆଜବେଷ୍ଟ ବୋହୁତ୍ କମ୍ କରୁଚନ୍ତି ଆଜିକାଲି ସମସ୍ତଙ୍କ ଘର ତ ପକ୍କା ଘର ହେଇଗଲାଣି ଆଜବେଷ୍ଟ୍ ବୋହୁତ୍ କମ୍ ପକୋଉଚନ୍ତି।
କୋହୁଚନ୍ତି ଯେ ନାଇ ଶୁଣ ଏଇ ଯୋଉ ଇଣ୍ଡଷ୍ଟିଆଲ୍ ଇଏଯେ ସବୁ ସେଟା ପ୍ରାୟତଃ ହୋଉଚି ଆମର ଏଇ ମାଲ୍ ମାଲ୍ ଗୋଦାମ ଛତୁ ବଜାର ଏଠି ଯେତିକି ସବୁ ସବୁ ବ୍ୟବସାୟ କରୁଚନ୍ତି ତାଙ୍କ ସବୁ ତା ଉପରେ ସବୁ ଆଜବେଷ୍ଟ୍ ଅଛି ନା ଆଉ ସେମାନେ ଆଉ କଣ ତାକୁ ଭାଙ୍ଗି ଆଉ ଗଲା ଆଉ ଭିତରେ ଏତେ ଗହଳି ଭିତରେ ସେ ପୁରା ଏ ରିଇ ରିଏନିବେସନ୍ ଇଏ କରିପାରିବେନି ନାହିଁ ତ ସେଥିପାଇଁ ସେଇ ଯେମିତି ସିଷ୍ଟମ୍ ଅଛି ସେଇ ତରକୁ ବର୍ଷକୁ ଦେଢ଼ ବର୍ଷ ସେ ତାଙ୍କର ଆରାମ୍ ସେ ସେ ପିଚୁ ପାଲ ପକେଇକି ତାଙ୍କର ଚଲେଇଥାନ୍ତି ଏଇଆ ଆଉ ସଂସ୍ଥା କାରଣ ସେଇଟା ଏତେ ଜନ ଗହଳି ଆଉ ତାକୁ ଭାଙ୍ଗିକି ଆଉ ପୁଣି ନୂଆ କରିବା ଭିତରେ ତାଙ୍କୁ ଆଉ ଟାଇମ୍ ନଥାଏ ନା? ବେପାର କଲା ଭିତେରେ ତ ସେ ତାଙ୍କୁ ତାରି ଭିତରେ ତାକୁ ରିପେୟାର୍ କରିଦିଅନ୍ତି। ଆଉ ସବୁ ସେମିତି ଇଏ ଆଉ ଫୁଣି କେତେ ଜଣ ଗରିବ ଶ୍ରେଣୀର ଲୋକ ଅଛନ୍ତି ଯିଏ କି? କରିପାରୁନାହାନ୍ତି। ତ ସେମାନେ ଆଗ
ଆଉ ହୁଁ। ଆଉ ଯୋଉ ତମର ଯୋଉ ଫିନାଇଲ ତିଆରି ହଉଛି ସେଇଟା କଣ ଆମର ଯେମିତି ଏବେ ବହୁତ ସାରା ଆ ମାନେ ଇଏ ଦେଖଉଛି ଆଡଭଟାଇଜ ଧରିକା ଦେଖଉଛି ଆମର ବିଜ୍ଞାପନ ରେ ଦେଖ ହଉଛି ଆମର ହର୍ବାଲ ରେ ତିଆରି କରୁଛନ୍ତି। ମାନେ ରାସାୟନିକ ଜିନିଷ କିଛି ମିଶୁନି। ଆଉ ଯୋଉଟା କି ଆମେ ଘରେ ବି ଛୋଟ ପିଲା ମାନେ ଯୋଉ ଯେହେତୁ ଘରେ ରହୁଛନ୍ତି ସେ ତଳ ରେ ଚଲାଚଲି ବୁଲାବୁଲି କରୁଛନ୍ତି ସେଇଥିପାଇଁ ଆଜି ଘରେ ଘରେ ସେ ସବୁ ହର୍ବାଲ ଜିନିଷ ରାସାୟନିକ ବିନା ରାସାୟନିକ ବାଲା ଆମର ବ୍ୟବହାର କରୁଛନ୍ତି। ତ ଆପଣଙ୍କର ସେଇ ଯୋଉ ଫିନାଇଲ ଇଟା ଯୋଉ ରହୁଛି ସେଥିରେ କଣ କଣ ସବୁ ଜିନିଷ ମିଶେଇି କି ଆପଣ ମାନେ ଇଏ କରୁଛନ୍ତି କଣ ଆପଣଙ୍କର ବିନା ରାସାୟନିକ ନା ରାସାୟନିକ ବାଲା ହିଁ ତିଆରି କରୁଛନ୍ତି।
ଜିନିଷ ହଉଛି ସେ ପ୍ରକତ ସତା କହିବା କଥା ଗଲେ ସବୁ ଜାକ ସେଗୁଡା ଯେତିକି ପ୍ରକିନ ସେଟା ପେଟ୍ରୋଳୟମ୍ ପ୍ରଡ଼କ୍ଟ ପେଟ୍ରୋଳୟମ୍ ପ୍ରଡକ୍ଟ ର ବିଭିନ୍ନ ବିଭିନ୍ନ ଜିନିଷ ର ଇଏ ହୁଏ ସେଇଟା ହେଲେ ବି ସେଇଟା ହେଲା କଣ ଆମରି ସେଇ ଆମରି ବି ମା ମାରୁ ହିଁ ବାହାରୁଚି ନା?
ଆଚ୍ଛା।
ହଁ ତ ସେଥିପାଇଁ ଆମର ସେ ହଁ ସେମିତି ପୁରା ହରବାଲ ଲୋକ ତାକୁ ବହୁତ ଜିନିଷ ହର୍ବାଲ ଫିନାଇଲ ଅମକ ସମକ ବହୁତ ଜିନିଷ କୁହନ୍ତି ସେଥିରେ ସବୁ ପୁରା ହଣ୍ଡେଡ ପରଣ୍ଟ ସତ କଥା ନଥାଏ। ଆଉ ତାକୁ ସେଇଟା ଗୋଟେ ତାଙ୍କର ଆଡଭଟାଇଜ ପାଇଁ ମେ ବି କଥା ହେଇ ପାରନ୍ତି। ତାଙ୍କର ସବୁ କହିଦଉଛନ୍ତି ଯେହେତୁ ସେଇଟା ହଉଛି ଆମର ଚାରିଆଡେ ବହୁତ ତଳରୁ ଆସୁଛି ସେଇଥିରୁ ତିଆରି ହଉଛି ଆଉ ତାକୁ ପୁଣି ବିଭିନ୍ନ ପ କରିକି ତା ଦେହରେ କେତେ ଟେମ୍ପରେଚର ଇଏ ସବଇ ସବୁ ବଡ ଦିନ କରୁ ଲେ ଆଉ ସେମିତି ଆଉ କଣ ସିଏ ଆଉ ଗଛକୁ ମଲ୍ଲି ଫୁଲକୁ ବାଟିକି ସେଣ୍ଡ କରୁଛନ୍ତି କି କଣ କରୁଛନ୍ତି ସେଟ ଅଟୋମେଟିକ କେମିକାଲ ହିଁ ହବ ହିଁ ହବ।
କିନ୍ତୁ ଏୟା ଯୋଉଟା ହଉଛି ଜେନୁନ୍ ଜିନିଷ ହଉଛି ଯୋଉଟା ଆମର ପୁରା ପିଓର ତା ଦେହରେ ଯୋଉ ଅପମିଶ୍ରଣ କରୁଛନ୍ତି ସେଇଟା ହଉଛି ସ୍ୱସ୍ୟ ପ୍ରତି ଖରାପ। ଏହା ହଉଛି କଥା କିନ୍ତୁ ମୋର ସେମିତି ନାଇଁ ମୋର ସେମିତି ଯେତିକି ଜନୁଭନ୍ ଯା ଯୋଉଟା ଯେମତି
ମାନେ ଯ ଆମର ସେମିତି ତି ଅତର ମିଶେଇକି ଯୋଉ କରୁଛନ୍ତି ହଁ କଣ କହୁଥିଲେ ଗଭର୍ମେଣ୍ଟ ବେସିସ ରେ
ଗମେଣ୍ଟ ବେସିସ ରେ ଯୋଉଟା ମାନେ ଅଛି ଯେମତି ଯୋଉ କ୍ରାଇଟେରିଆ ର ଅନର୍ଷାରେ ଯୋଉ ଯୋଉ ଜିନିଷ ରମେଟେରିଆଲ ଆଣିକି ଯେମିତି ତାକୁ ମ୍ୟାନୁଫାଚଂ କରିବା ଯଉ ଥାଏ ଆଉ ଏଯାକଟ ସେଇ ସିଷ୍ଟମ ହିଁ ଚାଲିଛି କିଛି ବେଶୀ କିଛି ସେଥିରେ ଆଉ ଇଏ ନାହିଁ କି ଆମେ ତାକୁ ମାର୍କେଟ ରୁ ଲୋକଙ୍କୁ ଠକିବା ଇଏ ଠକିବା ସେଗୁଡା ନାହିଁ। ଜିନିଷ ହଉଛି ପୁରା ଜେନୁନ୍ ଯାହା ଯୋଉ ଅନୁସାରେ ଯୋଉ ପ୍ରକ୍ରିୟାରେ ଅଫିସିଆଲି ହବ କଥା ସେଇଭଳିଆ ହଉଛି।
ହୁଁ ତାହେଲେ ଏଇ ହଉଚ କଥା ନା। ତାପରେ ହଁ ମୁଁ ଆଉ ଗୋଟେ କଥା ପଚାରିବା ଏବେ ଭୁଲି ଯାଇଛି। ହଁ ମୁଁ ସେଇ କଥା ମୁଁ ଆମେ ଆଜିକାଲି ତ ସୋସିଆଲ ମିଡିଆ ରେ ସବୁ ଜିନିଷ ଦେଖଉଛି। ୟୁଟ୍ୟୁବ ରେ ଦେଖଉଥିଲା ସେ ଲେମ୍ବୁ ଚୋପାକୁ ତାକୁ ପାଣିରେ ରଖିକି ତାପରେ ବହୁତ ଦିନ ରଖି ସାରିଲା ପରେ ସେଇଟା ଯେମିତି କୁହନ୍ତି ଫର୍ମେଣ୍ଟେସନ ହେଇଯାଏ ତାପରେ ତାକୁ ଅ କଣ ତା ଦେହରେ ଅଲଗା କଣ ଗୋଟେ ମିଶେଇକି ତାପରେ ଘର ପୋଛା ପୋଛିରେ ଅଲଗା କି
ସେ ସେଇଟା ହଉଛି କଣ ସେଇଟା ହଁ ସେ ସେଇଟା ଲେମ୍ବୁ ତାର ଗୋଟେ ସେଣ୍ଟ ରହିଲା। ତା ଭିତରେ ସେଇଟା ବି ମେଡିକେଟେଡ ଜିନିଷ। ସେଟା ହଁ କରୁଛନ୍ତି ଆଜିିକାଲି ତ ଏଇ ଯୋଉ ଆମର ଏଇ ଯୋଉ ଏଇ ଯୋଉ କୋଉଟା ଆମର ଗୋଟେ ପ୍ୟାଣ୍ଟ ବାହାରିଲାଣି ସେଇଟା ହଉଚି ଗୋବର ରୁ ତିଆରି କରୁଛନ୍ତି।
ହଁ ଗୋବରରୁ ଯୋଉ ଜିନିଷ ଆସୁଛି ସେଇଗୁଡା ବି ବହୁତ ଅର୍ଗାନିକ ଜିନିଷ ମାନେ ବିନା ରସାୟନ ବାଲା।
। ସେଟା ହଉଛି ମାନେ ଆମର ସେଥିରେ ବି ଗୋଟେ ରିସର୍ଚ କରିକି ତାଦେହ ରୁ ପେଣ୍ଟ ତିଆରି କଲେଣି ଆଜିକାଲି। ଏମିତି ଚାଲିଛି କିଏ ସବୁ ରିସର୍ଚ ଚାଲିଛି କେତେକ ଭାଇ ଆମର ଯେମତି ଆଜିକାଲି ଏଇ ଯୋଉ ଆମର କୋଉଟା ଯୋଉଟା ହଉଥିଲା ଯେତିକ ଆମର ଯେତିକ ଇଣ୍ଡଷ୍ଟ୍ରିଲ ଏରିଆରେ ସେମିତି ପଡୁଥିଲା। ଆଗରୁ କଣ କରୁଥିଲେ ନା ଲୋକ ତାକୁ ସେମିତି ଖାଲି ମାନେ କିଛି ଚାର୍ଜେସ୍ ନଥିଲା। କେମିତି ସେଇ ଏରିଆ ଟା ବେଶୀ ଇଏ ହଉଥିଲା ଜାଗା ନଷ୍ଟ ହଉଥିଲା। ତ ତାକୁ ନେଇକି କଣ କରୁଥିଲେ ନା ତାକୁ ଜିନିଷ ତାକୁ ନେଇକି କେମିତି ଅଲଗା ଆଡେ ଫୋପାଡିଆ ଚକରେ ରହୁଥିଲେ। ତାପରେ ଦେ ଏତେ ମାତ୍ରାରେ ଯୋଉ ବାହାରିଲା ଅଲ ଓଭର୍ ୱର୍ଲ୍ଡ ରୁ ସେମାନେ ରିସର୍ଚ୍ଚ କଲେ। ଏଇ ଜିନିଷରୁ ଆମ ୱଷ୍ଟେଜ ଜିନିଷରୁ ଆମେ କରିବା କଣ? ତ ସେମାନେ ରିସର୍ଚ କଲେ କଲେ କଲେ କଲେ କଲେ ତାପ ରିସର୍ଚ୍ଚ ରୁ ସେମାନେ କଣ କଲେ ଏବେ ତା ଦେହରେ ଜିପସମ୍ ଇଏ ସବୁ ମିଶେଇକି ଯୋଉ ଆମ ସିମେଣ୍ଟ ଇଟା ତିଆରି ହେଲା ତାପରେ ଯୋଉ ରାସ୍ତା କାମ ରେ ଯେତେବେଳେ ଇଏ ହଉଚି ତାପରେ ତା ଦେହରୁ ଇଏ କରିକି ସେ ରାସ୍ତା ଉପରେ ଦିଆ ହେଲା। ତାକୁ ଏବେ ୟୁଟିଲାଇଜେସନ କଲେ। ତାର ଏବେ ସେଥିରୁ ଯୋଉ ୱେଷ୍ଟଜ୍ ର ଏବେ ମାନେ ଆମେ ଇନକମ୍ ଏବେ ସେମାନେ କଲେଣି। ୱେଷ୍ଟଜ୍ ଜିନିଷ ରୁ। ଆଗରୁ ସେମିତି ଫୋଡ଼ା ହଉଥିଲା।